ହ୍ୟାଲୋ। ହ୍ୟାଲୋ।
ହଁ ହ୍ୟାଲୋ କୁହନ୍ତୁ।
ହ୍ୟାଲୋ। ହଁ କଣକ କଣ କରୁଛ?
ମୁଁ ଏଇଠି ଅଛି ଏବେଉ ବସିଛି ଆଉ। ଖାଲି ବସିଛୁ ଆଉ କଣ?
ହଁ। ଆଉ ଖାଇସାରିଲେଣି। ହଁ ଖାଇ ଖାଇସାରିଲେଣି? ମୁଁ ଖାଇକି ଆସିଲି।
ଚାଲିଲେଣି।
ଅହଃ ଆଉ
ଖାଇବା କଣ ହେଇଥିଲା ଆଜି?
ଆଉ କଣ ଆଜି ହେଇଥିଲା ଭାତ ହେଇଥିଲା ଭଜା ଭଜି ହେଇଥିଲା। ଆଉ ପାମ୍ପଡ଼ ଆଉ ମିକ୍ସଚରଗା।
ଆଛା କେତେ କଣ ଖାଇବା ତ ହେଇଛି ଆଉ? ନାଇଁ ମୁଁ ଖାଇନି ଖାଇବି ଆଉ। ଏକ୍ଚୁଲି ଅଫିସରୁ ଆସିକି ଟିକେ କାମ ଥିଲା ତ କାମ କରୁଥିଲେ।
ଅହଃ ଆପଣ କଣ ସଫ୍ଟୱେର ନା କଣ?
ନାଇଁ ସଫ୍ଟାର ନୁହଁ। ଫାଇନାନ୍ସ ସେକ୍ଟର ଅଛି। ଆକାଉଣ୍ଟାଣ୍ଟ ଅଛି।
ଓ ଆକାଉଣ୍ଟ କୋ କୋଉଠି ଓଡିଶାରେ ଓ ନା କୋଉଠି?
ନାଇଁ ମଧ୍ୟପ୍ରଦେଶ।
ଓ ମଧ୍ୟପ୍ରଦେଶ ମଧ୍ୟପ୍ରଦେଶ ହଁ। ଆଉ କେ ମୁଁ ଟୁଏଲର୍ଥ ପ ପଢୁଛି।
ଟୁଏଲ୍ର୍ଥ ପଢୁଛନ୍ତି ଏବେ।
ହଁ।
ଆଚ୍ଛା ଆର୍ଟସ, ସାଇନ୍ସ, କଣ କମର୍ସ ଷ୍ଟ୍ରିମ୍ କଣ?
ନା ଆର୍ଟ୍ସଉ ସାଇନ୍ସ।
ସୁନାଇନି କଉ କଲେଜ?
ଆ ରାଜଧାନୀ।
ରାଜଧାନୀ କଲେଜ ପଢାପଢି କେମିତି କଣ ଚାଲିଛି?
ଆ ଭଲ।
ଆଚ୍ଛା।
ଫିଜିକସ କେମିଷ୍ଟିର ର ଫିଜିକ୍ସର ଦି ତିନିଟା ୟୁନିଟ୍ ସାର ସାରିଲିଣି ଆଉ କେମେଷ୍ଟ୍ରି ଆଉ ଅର୍ଗାନିକ ଟିକେ ଭଲ ସାରଛି ଫିଉିଜିକାଲ ହଲ୍ ସେ। ଆଉ ଓଡ଼ିଆ ଇଂଲିଶ ତ ସେ ଲାଷ୍ଟକୁ ପଢ଼ିବି ଆଉ।
ହୁଁ ଏଇଟା କଣ ଆପଣଙ୍କର ପ୍ରଥମ ବର୍ଷ ନା ଦ୍ଵିତୀୟ ବର୍ଷ?
ଦ୍ୱିତୀୟ ବର୍ଷ ଯୁକ୍ତ ଦୁଇ ଯୁକ୍ ଯୁକ୍ତ ଦୁଇ ବିଜ୍ଞାନ ଦ୍ୱିତୀୟ ବର୍ଷ।
ଆଚ୍ଛା। ଟେନ୍ତ ରେ କେତେ କଣ ମାର୍କ ଥିଲା?
ଟେନ୍ତରେ ଭଲ ଥିଲା। ତେଆସି ଏଇଟି ଥ୍ରୀ।
ଏଇଟି ଥ୍ରୀ ପରସେଣ୍ଟ ମାର୍କ ଥିଲା ଭଲଥିଲା ତ।
ଆଉ ଆପ ଆପଣ!
ଉଁ ମୁଁ ଏମ ବି ଏ କରିଛି ମୋ କ୍ୱାଲିଫିକେସନ୍ ଅଛି। ମ୍ ଵି ଏ ଆଉ ମାର୍କେଟିଙ୍ଗ ଆଉ ଫାଇନାନ୍ସ ରେ ବର୍ତ୍ତମାନ ମୁଁ ଅଛି କରୋରମଣ୍ଡଲ ଇଣ୍ଟରନ୍ୟାସନାଲ ଲିମିଟେଡ ରେ
ହୁଁ ହୁଁ ହୁଁ ମୁଁ କହିଲି ଏଇ ଯୋଉ ଆଉ ବି ଏସି ସ ଏଗ୍ରିକଲଚର୍ କଲେ ଟୁଏଲ୍ଥ ପରେ ଭଲ।
ହଁ ଟୁଏଥ୍ ପରେ ବି ଏଗ୍ରିକଲଚର ଭଲ।
ଏ ବି ଆଇ ସି ଏଗ୍ରିକଲଚର ଭଲ ନାଁ ଏ ଯଉ ମାନେ ଇଣ୍ଟିଗ୍ରେଟେଡ ବିଇଡି ମାନେ ଗ୍ରାଜୁଏସନ୍ ସହିତ ବିଇଡି।
ବି ଏସ୍ ସି ଆପଣ ଫାଷ୍ଟ କୋଉ ସେକ୍ଟର କୁ ଯିବାକୁ ଚାହୁଁଛନ୍ତି। ଗୋଟେ ସେକ୍ଟର ଇଏ କରନ୍ତୁ ଯଦି ଆପଣ ପ୍ରଫେସନାଲ ମତ ପିଚିଂ ଲାଇନ୍ ରେ ଯିବା ପାଇଁ ଚାହୁଁଚନ୍ତି ତ ବିଡି କଲେ ଚଳିବ। ଆପଣ ଏଗ୍ରିକଲଚର ଲାଇନ୍ ରେ କି କର୍ପୋରେଟ ସେକ୍ଟରରେ ଯିବାକୁ ଚାହୁଁଛନ୍ତି ତ ଏଗ୍ରିକଲଚର ଲାଇନରେ ଗଲେ ବହୁତ୍ ସାରା ସ୍କୋପ ଅଛି।
ହଁ ଏଥିରେ ବ୍ୟାଙ୍କିଙ୍ଗ୍ ରେ ବି ସ୍କୋପ୍ ଅଛି।
ହଁ।
ଏଇ ମାନେ ନାବାଡ଼ ଗ୍ରେଡ଼୍ ହଁ।
ହୁଁ ଆକ୍ଚୋଲି ମୁଁ ଆପଣ ଏଗ୍ରିକଲଚର ଆସିବା ପାଇଁ ଚାହୁଁଚନ୍ତି। ମୋ କମ୍ପାନୀ ହଉଚି ଅଲ ଓଭର ଇଣ୍ଡିଆର ନମ୍ବର ୱାନ୍ ଏଗ୍ରିକଲଚର କମ୍ପାନୀ।
ଏ କଣ?
ୟୁରିଆ ଫର୍ଟିଲାଇଜର ଯୋଉ ଆମର ପ୍ରଡକ୍ସନ ହଉଚି। ତାର ହଁ ତାର ନମ୍ବର ୱାନ କମ୍ପାନୀ ଅଛି କୋରମଣ୍ଡଲ ଇଣ୍ଟରନ୍ୟାସନାଲ୍ ଲିମିଟେଡ୍। ଆପଣ ନାଁ ବି ଶୁଣିଥିବେ ଗ୍ରୋ ମୋର ଡିଏପି ଡିଏପି। ନାଁ ଶୁଣିଚନ୍ତି।
ଅ କଣ କଣ କୋରମଣ୍ଡଲ?
ଇ ଣ୍ଟରନେସନାଲ୍ ଲିମିଟେଡ଼୍।
ଓହୋ ମାନେ ମାନେ ସବୁଠୁ ବେଷ୍ଟ ତ ହେଲା ଇକୋ।
ଇଫୋଫୋ ବି ଇପୋଟ୍ ବି ଭଲ ଅଛି। ଚି ପ୍ରାଇଭେଟେ ଇ କୋ ଗଭର୍ନମେଣ୍ଟ ର। ଇକୋଟୁ ବି ଭଲ ଅଛି କୋରମଣ୍ଡଲ ଇଣ୍ଟରନ୍ୟାସନାଲ୍ ଲିମିଟେ।
ସି ଏମେ ଏସି ବି ଏସ୍ ଦିଟା ଯାକ ଚଳିବ। କିଛି ଅସୁବିଧା ନାହିଁ। ବି ଏସ୍ ସିରେ ନଉଚନ୍ତି କିନ୍ତୁ ଏଗ୍ରିକଲଚର ଟା ରହିଲେ। ଆପଣଙ୍କୁ କୋବ ଭଲ ମିଳିବ।
ଓହୋ। ମାନେ ସେ ମାନେ ଏଇଟା ପ୍ଲେସମେଣ୍ଟ ପାଇଁ କେମିତି କଣ କରିବାକୁ ପଡ଼ିବ ସେଇଟା ଅନ୍ କ୍ୟାମ୍ପସ। ସେ କଲେଜ ରେ ଇଏ ହେବ ନାଁ ଅ କ୍ୟାମ୍ପସ୍।
ଆପଣଙ୍କର କଲେଜ କୁ ଦେଖିକି ନହେଲେ ନାଇଁ ମତେ ରିନୁ ପଠେଇବେ। ମୁଁ ଆପଣଙ୍କର ପାଇଁ ଦେବି।
ଆଜ୍ଞା ତ ଶୁଭାଗଲା କିଏ କାବ୍
ମୁଁ କହିଲି ଆପଣ ରିଜୁମ୍ ପଠେଇବେ ରିଜୁମ୍ ପଠେଇଲା ପରେ ମୁଁ ଆପଣଙ୍କ ରିଜୁମ୍ କୁ କମ୍ପାନୀରେ ଆମର ଯିଏ ସାର୍ ରହୁଚନ୍ତି ତାଙ୍କୁ ଦେବି।
ହଁ ଆପଣ ଦେଲେ ପ୍ଲେସ ମାନେ ପ୍ଲେସମେଣ୍ଟ ଟା ସିଏ ଇଏ କରିବେ
ହଁ
ଓ ମାନେ ସେଇଟା କଣ କେମିତି କଣ ମନ୍ଥଲି ମାନେ ଆଫ୍ଟର ବି ମାନେ ଯଦି ଫୋର୍ ଇୟର ମୁଁ ସାରିଲି ଏ ବି ଏସ୍ ଏଗ୍ରିକଲଚର ସେଇଟା ପାଖାପାଖି କେତେ କଣ ଭଲ ମାନେ ମୋ ପ୍ୟାକେଜ୍ ହିସାବରେ ମିଳିବ ନା କଣ ଆନୁଆଲି
ହଁ ସେଇଟା ଆନୁଆଲି ହିସାବରେ ରହିବ କର୍ପୋରେଟ ସେକ୍ଟରରେ ଆନୁଆଲି ହିସାବ
ବି ଏ ସି ଯୋଉମାନେ କରିଥିବେ ଫ୍ରେସର ମାନଙ୍କୁ କେତେ ପାଖାପାଖି ଦିଅନ୍ତି ସେଥିରେ ଆପଣ ଟିକେ ଜାଣିଥିବେ ଭଲ ସେ
ଫ୍ରେସର ମାନଙ୍କୁ ସେଇ ପାଞ୍ଚ ଛଅ ପ୍ୟାକେଜ ମିଳେ ୱିକ ଟ୍ରାଭେଲ ଆଲାଉନସେନ୍ସ ଅଲଗା ପ୍ୟାକେଜ ବାଦେ ଟ୍ରାଭେଲ ଆଲାଉନସେନ୍ସ ରହିବ ଷ୍ଟ୍ରିଙ୍ଗ ଆଲାଉନସେନ୍ସ ରହିବ ସବୁ ଅଲଗା ଅଲଗା ଅଛି ପାଖାପାଖି ସବୁ ସବୁ ହଁ ସବୁ ମିଶାମିଶି କଲେ ସେଇ ଦଶ ଭଳିଆ ଆସିଯାଏ
କେତେ
ଦଶ ଲକ୍ଷ ଭଳିଆ ରହେ
ଓ ଟେନ୍ ଲାଖ ଏତେ
ହଁ ରହିଯିବ ଆଠ ରୁ ଦଶ ଲକ୍ଷ ଇଏ ହକା ମିଶେଇଲେ ଇଏ ନ ମିଶେଇଲେ ସେଇ ପାଞ୍ଚ ଛଅ ଭଳିଆ ରହିବ
ହଁ ହଁ ହଁ ଆଉ ତା ପାଖପାଖି ମନ୍ଥଲି ଫିଫ୍ଟୀ କେ ବି ହେଇଗଲେ ମାନେ ଗ୍ରସ୍ ଟା ଆପଣ କହୁଥିଲେ ତାକୁ ଆଉ କିଏ ଆଉ ମାନେ ଏଇଟି ରୁ ଟେନ ଲାକ୍ଷେ ଆଉ ହଁ ହଁ ବୁଝିଲି ମୁଁ କହିଲି ତାହେଲେ ବି ଏ ସି ଏଗ୍ରୀ କଲଚର ଟା କଲେ ହଁ ଆଜ୍ଞା
କରମଣ୍ଡଲ ଇଣ୍ଟରନ୍ୟାସନାଲ ଲିମିଟେଡ୍ ନମ୍ବର ୱନ୍ ନମ୍ବର ଟୁ ହେଇକି ରୁହନ୍ତି କେତେବେଳେ ୟାର ଭଲ ପ୍ର ଇଏ ରୁହେ କେତେବେଳେ ତାର ରହେ
ହଁ
ବହୁତ ସାରା କମ୍ପାନୀ ଅଛି ନମ୍ବରୱାନ ପଟନାୟ କମ୍ପାନୀ ମାରିଲେ ଆସିବ ଇକୋ ଆସିବ କରମଣ୍ଡଲ ଆସିବ
ସେଥିରେ କଣ ମାନେ ଡେ ସେ ସେଥିରେ ସେଥିରେ ଯୋଉ ଥାଏ ପୋଷ୍ଟ ଗୁଡା ନା କଣ ସେଇଟା ଜାଣିନି କ କହିପାରିବେ
ମାର୍କେଟିଙ୍ଗ ଅଫିସର ରହିବ ଜର୍ନାଲ ମ୍ୟାନେଜର ରହିବ ଆଗ୍ରନ ମିଷ୍ଟ ରହିବ ବହୁତ ସାରା ପୋଷ୍ଟ ଅଛି ଲଜେଷ୍ଟିକ ଅଫିସର ରହିବ ବହୁତ ସାରା ପୋ ଷ୍ଟ ଅଛି ଏମ ଡି ଟି ରହିବ ଟ୍ରେନିଂ ରହିବ
ଆପଣ ବି ବି ଏସ୍ ସି କଣ କରିଛନ୍ତି ବି ଏସ୍ ସି ରେ
ମୋର କମର୍ସ ଥିଲା
ଓ କମର୍ସ ଥିଲା ବିକମ୍ କରିଥିଲେ ଆପଣ ଆପଣ ବିକ ବିକମ୍ କରିଥିଲେ ହଁ ହଁ ଆ ଆପଣଙ୍କର ଘର କୋଉଠି ଇଏ ଇଏ
ମୋର ଘର ହଉଛି ନୟାଗଡ଼
ନୟାଗଡ଼ କୋଉଠି ଆମର ବି ନୟାଗଡ଼
ନୟାଗଡ ସଅଁପଡା ଜାଣିଛନ୍ତି
ହଁ ସଅଁପଡା ଆମେ ଦେଇ ଆସୁ
ହଁ ଆମର ସଅଁପଡା ଆପଣଙ୍କର ଘର କୋଉଠି
ଆମର ନୂଆ ଗାଁ
ନୂଆ ଗାଁ ଘର କୋଉଠି
ଏ ନୂଆ ନୂଆ ଗାଁ ଶିଖର ଗଜା ଜାଣିବେ ସେଟା ଭିଲେଜ ଟା ଗାଁ ଟା।
ହଁ ହଁ ନୂଆ ଗାଁ ଶିଖର ଗଛା ମୋର ଦିଇ ତିନି ଜଣ ସାଙ୍ଗ ଅଛନ୍ତି ସେଇଠି।
ଆ କିଏ କିଏ?
ହୁଁ ଶୀଖର ଗଛା ରଞ୍ଜନକୁୁ ଜାଣିବେ?
ରଞ୍ଜ ରଞ୍ଜନ ପରିଡ଼ା।
ହଁ ଜଣେ ଦି ଜଣ ହଁଁ ହଁଁ ଜଣେ ହାଇସ୍କୁଲ ଟିଚର୍ ଏବେ ପାଇଛି।
ଓହୋ ହାଇ ସ୍କୁଲ ଟିଚର ହରିଆ ତାଙ୍କ ନା?
ହଁ।
ଓ ହୋ ହଁ ତାଙ୍କୁ ଜାଣି
ଆପଣ ପ୍ରଶାନ୍ତ କୁ ଜାଣିବେ?
ଆ ପ୍ରଶାନ୍ତ?
ପ୍ରଶାନ୍ତ ବେହେରା ଏଲ ଆଇ ସି ଏଲ ଆଇ ସି ଏଜେଣ୍ଟ ଅଛି।
ଓହୋ ହଁ ଜାଣିଛି ତାଙ୍କ। ସିଏ ବୋଧେ ହଁ ମୋ ମା ମୋ ମାମୁଁ ବି।
ସେ ସେମାନେ ସବୁ ମୋର ସାଙ୍ଗ।
ଓହୋ ହୋ କେ ସର୍ନାମ?
ସନମ୍।
ସୁର୍ନମ ସନାମ ସର୍ନାମ ନା ସୁ୍ର୍ଣମ ଝିଅ ନା ପୁଅଟା?
ପୁଅ ସନମ।
କର ମା ଆଜ୍ଞା ମ ହଁ ଜାଣିଛି ଯେ ତାଙ୍କ ତାଙ୍କ ନାଁ ତ ସନାମ ନା କଣ?
ହଁ ସେଇ ସନାମ କଣ ଗୋଟେ ଆଉ ସେ ସବୁ ଆମ ସବୁ ସେ ସବୁ ଆମ କ୍ଲାସମେଣ୍ଟ ପ୍ରଶାନ୍ତ, ସନମ।
ଓହୋ ହଁ ତାହେଲେ ବୁ ଜାଣିଲି ହଁ ପ୍ରଶାନ୍ତ ଭାଇ ଯେ ତାଙ୍କୁ ଜାଣିଛି ସନାମ ଭାଇ ତାଙ୍କୁ ଜାଣିଛି ସିଏ ହୁଁ ଦେଖା ହୁଏ ଗାଁ କୁ ଗଲେ କେତେବେଳେ ହେତଳେ।
ଆଛା ନୂଆ ଗାଁ ହୋଉଛି ମୋ ଅଜାହର ଘର। ହୁଁ ନବୀନାଙ୍କୁ ଜାଣିଛନ୍ତି ନୂଆଗାଁ ସାସମଲ ସାସମଲହର ଘର ଜାଣିଛନ୍ତି?
ମୋ ସାଙ୍ଗ ହେଲା ନବୀନ। ହଁ। ଓହୋ ଆପଣଙ୍କ ଫୁଲ ନାଁଟା କଣ କି?
ମୁଁ ତା ବଡ ଭାଇ ତାକୁ ମୋ ନାଁ ପଚାରିବେ ଦୀପୁନା ଭାଇ କିଏ ପଚାରିଲେ।
ଅ ଦିପୁନ ଭାଇ
ହୁଁ।
ହଁ ଆଉ ହଉ ନବୀନ ମୁଁ ଏବେ ଯାଇଥିଲି ଗାଁକୁ
ତାକୁ ଦୀପୁନ କିଏ ପଚାରିଲେ ସିଏ କହିବ।
ହଁ ମୁଁ କହିଲି ମୁଁ ଯୋଗୁ ଏବେ ହଁ ହଁ ହଁ। ହଁ ମୁଁ କହିଲି ଏବେକୁ ରଜକୁ ଗାଁକୁ ଯାଇଥିଲି ଯେ ସେ ଦେଖା ହେଇଥିଲା ତ ସିଏ କହିଲା କେବେ ଆସୁନଉ ଗାଁ ଆଡେ ମୁଁ କହିଲି ହଁ ସିଏ କଣ କରୁଛିକି ଭୁବନେଶ୍ୱରରେ ବୋଧେ ପଢୁଛି ଗୀ ତା ରେ ନା କଣ?
ହଁ ସେ ଗୀତା ରେ ଡିପ୍ଲୋମା କରୁଛି।
ହଁ। ହଁ। ଆଉ ଆପଣ ଯୋ ସେଠିକି କେବେଠୁ ମୁଁ ଭୋପାଳରେ ରହୁ ମଧ୍ୟପ୍ରଦେଶରେ ରୋହୁଚନ୍ତି?
ମୁଁ ହେଇଗଲାଣି ଦେଢ ବର୍ଷ ଭଳିଆ ହେଇଗଲାଣି ଆସିବାର ଏଇଠିକି।
ହଁ ହ ହ।
ତମର ପଢାପଢି ସବୁ ଠିକ ଠାକ ଚାଲିଚି?
ହଁ।
କୋଚିଂ କୋଉଠି ନୋଉଚ?
ବାଡ଼ି ଜିଡେଲ୍।
ନୟାଗଡ଼ ରେ ହିଁ ପାଠ ପଢୁଚ?
ନାଇଁ ନାଇଁ ଇଏ ଭୁବନେଶ୍ଵର ନା ସତ୍ୟନଗର ସ ସତ୍ୟନଗର ଜାଣିବେ ସତ୍ୟନଗର?
ଆଚ୍ଛା ହଁ ସତ୍ୟନଗର ଆପଣ ମୁଁ ଯେତିକି ଜାଣିଚି ସାଇନ୍ସ ପାଇଁ ନୟାଗଡ଼ ଅଛି ବେଷ୍ଟ କଲେଜ। ଓଡିଶାରେ। ତ ଆପଣ ନୟାଗଡ ରେ ନ ପଢିକି ରାଜଧାନୀରେ ପଢିବାର କାରଣ?
ନାଇଁ ଭଲ ମାର୍କ ଯେ ସାଙ୍ଗ ଗୁଡା ସିଏ ପଢ଼ିଲେ ମୋର ଗୋଟେ ସାଙ୍ଗ ଟା ସିଏ ଆସୁଦୋଷ କର ସିଏ ପଢିଲା ରାଜଧାନୀ। ତାର ଟିକେ କମିଥିଲା ତ ମାର୍କ ସେଭେଣ୍ଟି ନାଇନ ଥିଲା ତାର ଟିକେ। ଯିଏ ତା ସିଏ ପଢିଲା ଆଉ ଦେବୀ ପ୍ରସାଦ ସିଏ ପଢିଲା ମୋର ମାନେ ମୋ ସାଙ୍ଗଗୁଡ଼ା ସେଠି ସବୁ ପଢିଲେ ତ ମୁଁ କହିଲି ଘର ପାଖ ବି ମାନେ ଆମର ମୋର ଏଇଟା ବେଷ୍ଟ ଲାଗିଇଏକି? ମାନେ ଘରଠୁ ପାଖାପାଖି ଗୋଟେ କିଲୋମିଟର ବି ନୁହେଁ ପାଆଁଶ ଛଅଶଦୁ ମିଟର ଦୂର ମାନେ ଆମେ ରହୁଚୁ ସୌଭାଗ୍ୟ ନଗରରେ ତ ଶତାବ୍ଦୀ ନଗର।
ତ ଶୋଭାଗ୍ୟ ନଗର ଲାଇନ ଫିପଟିନ୍ ରେ ମୋ ବଡ଼ବାପା ଙ୍କ ଘର ସେ । ର୍ସିଟି ଇନଭରସିଟରେ ପ୍ରଫେସର ଥିଲେ।
ଥିଲେ?
ହଁ ଏବେ ରିଟାୟାରମେଣ୍ଟ କରିଗଲେଣି ଫେ ବି ଯାଉଚ ନ୍ତି ପଢାପଢି କରିବା ପାଇଁ। କଟକ ତାଙ୍କର ବୋହୁତ ସାରା ବୁକ୍
ତାଲେ ମାନେ ସେଇ ଆପଣ ସେଥିପାଇଁ ଟିକେ ଭଲସେ ଜାଣିଚନ୍ତି ସେ ବି ଏସ୍ ସି ଏଗ୍ରିକଲଚର ବିଷୟରେ।
ହଁ ସେ କୁଅନ୍ତି। ମୁଁ ଏଇଠି ଆକ୍ଚୁଆଲି ମୁଁ ଜବ୍ କରୁଚି ନା ଇଏରେ ସେଥିପାଇଁ ଜାଣିଚି। ହୋଉ ଠିକ ଅଛି ମୁଁ ଆପଣଙ୍କୁ ପରେ ଲଗଉଚି।
ହଉ ଆଜ୍ଞା।